ନମସ୍କାର। ମୋ କଥା ଶୁଭୁଛି ଆପଣଙ୍କୁ?
ହଁ ଆଜ୍ଞା ଶୁଭୁଛି ଆପଣଙ୍କ କଥା।
କେମିତି ଅଛନ୍ତି?
ଆପଣ ନେଟୱାର୍କ ଠିକ ଠାକ ଅଛି।
ଆଜ୍ଞା।
ହଁ ଭଲ ଅଛି। ଆଉ ଆପଣ କେମିତି ଅଛନ୍ତି?
ମୁଁ ମଧ୍ୟ ଭଲ ଅଛି? ଏବେ ତ ବର୍ଷା ହଉଥିଲା। ଏବେ ବର୍ଷା ଟିକେ କମିଛି ଟିକେ ମାର୍କେଟ ଆସିଛି ଆଉ। ହଁ ଆପଣ କଣ କରୁଛନ୍ତି?
ମୁଁ ଏବେ ଟିକେ ହଉଛି ମାନେ ସନ୍ଧ୍ୟା ଦବାକୁ ଯିବି ତ। ସେଥିପାଇଁ କି ପ୍ରସ୍ତୁତି ହଉଛି ଆଉ। ଆପଣ ସଧ୍ୟା ଦେବେନି କି?
ଆଜ୍ଞା।
ଯେ ଆପଣ ଆଜି ସନ୍ଧ୍ୟା ଦେବେନି?
ହଁ ଆମ ଏଠି ତ ହେଇନି ଆମେ ପ୍ରାୟ ଛଅଟା କୋଡ଼ିଏ ବେଳେ।
ନାଇଁ ଆମର ଏଠି ସବୁ ସାଢ଼େ ପାଞ୍ଚ ଛଅ ଦେଇଦିଅନ୍ତି ଟିକେ ଦିନ ଅଛି।
ଆଜ୍ଞା। ଆଉ ଆପଣଙ୍କ ଝିଅ କଣ କରୁଛି?
ଅ-ଅ-ଅ ଝିଅକୁ ଟିକେ ଯୋଉ କା କା କାକିଙ୍କ ଘରେ ଛାଡ଼ି ଦେଇକି ଆସିଛି।
ଆଚ୍ଛା ଠିକ ଅଛି ଆଉ ଆପଣ ସେପଟେ ପ୍ରଦୂଷଣ କେମିତି କଣ ଅଛି?
ଆମର ତ ଏପଟେ ପ୍ରଦୂଷଣ ସବୁ ଦୂଷିତ କରିସାରିଲେଣି। ଆପଣଙ୍କର ସେପଟେ?
ଆଜ୍ଞା ହଁ ମୁଁ ଏଆଡେ ବି ଟିକେ ଅଛି କ
ଆଚ୍ଛା।
ଆଉ ପ୍ରଦୂଷଣ ବିଷୟରେ କିଛି କହି ଆପଣ?
ଆପଣ କୁହନ୍ତୁ।
ଅନ୍ତରତଃ ଦେଖିବାକୁ ଗଲେ ପ୍ରଦୂଷଣ ହେଉଛି ଆମ ଚାରିପାଖରେ ଥିବା ପବନ, ପାଣି ମାଟି ତେଣୁ ସଦ ଶବ୍ଦ ଯେତେବେଳେ ଖରାପ ହୋଇଥାଏ ତାହାକୁ ହିଁ ପରିବେଶ ପ୍ରଦୂଷଣ କୁହାଯାଏ। ଏଥିପାଇଁ ମଣିଷ ପଶୁ ଗଛ ପଶୁ ସମସ୍ତଙ୍କୁ ଅସୁବିଧା ହୋଇଥାଏ। ଆପଣ କେଉଁ କେଉଁ ଟାଇପ୍ ର ପ୍ରଦୂଷଣ ଅଛି ଆପଣ କହିପାରିବେ?
ନାଇ ଏ ଆଇଡିଆ ନାଇଁ ଆପଣ କୁହନ୍ତୁ
କହୁଛି ତାହେଲେ, ତାହେଲେ ଆମର ଏଠି ବିଭିନ୍ନ ପ୍ରକାର ପ୍ରଦୂଷଣ ଅଛି ଯେମିତିକି ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ ମାଟି ପ୍ରଦୂଷଣ ଏବଂ ଶବ୍ଦ ପ୍ରଦଦୂଷଣ ଅଛି। ତ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ କହିବାକୁ ଗଲେ ଏଇ ଆମର ଗାଡି ମଟର ସୁ ଧୂଆଁ କାରଖାନା ବାଣ ଫୁଟାଇବା ଇତ୍ୟାଦି। ଆଉ ଆମର ନଦୀ ଜଳ ପ୍ରଦୂଷଣ କହିଲେ ସେଥିରେ ନଦୀରେ ଆବବଜନା ପକାଇବା କାରଖାନାରେ ପାଣି ଯୋଉଁ ବର୍ଜ୍ୟ ପାଣି ବାହାରୁଛି ସେ ସବୁ ଆଉ ମାଟି ପ୍ରଦୂଷଣ କଲେ ଆମର ବିଭିନ୍ନ ପ୍ଲାଷ୍ଟିକ କୀଟନାଶକ ଔଷଧ ବ୍ୟବହାର ହେଉଛି ଆଉ ଧର ମୂର୍ତ୍ତିକା ପ୍ରଦୂଷଣ ହୋଇଥାଏ ଆଚ୍ଛା ଆଉ ଶବ୍ଦ ପ୍ରଦୂଶନ ବିଷୟରେ କିଛି ଜାଣିଛନ୍ତି?
ନାଇଁ ଆପଣ କୁହନ୍ତୁ।
ହଉ ତାହେଲେ ଶବ୍ଦ ପ୍ରଦୂଷଣ ହଉଛି ଜୋରରେ ଲାଉଡ ସ୍ପିକର ଆମର ଯୋଉ ବଜ ହଉଛି ସେ ତା ଦ୍ଵାରା ଏବଂ ଗାଡି ମଟର ଯୋଉ ହର୍ଣ ବାଜୁଛି ସେିସୁ ଦ୍ଵାରା ମଧ୍ୟ ପ୍ରଦୂଷଣ ହଉଛି। ଆଛା ଆଉ ଆପଣ
ଆପଣ ସେଆଡ଼େ ପ୍ରଦୂଷଣ କେମିତି ବାୟୁ ପ୍ରଦୂଷଣ?
ହ ଏା ଏପଟେ ତ ଏବେ ଖରା ଚାଲିଛି ଯୋଉ ଖରା ବର୍ଷା ଦେବ ତ ଚାଲିଛି।
ଆଜ୍ଞା। ତାହେଲେ ପ୍ରଦୂଷଣ ଟିକେ କମ ଥିବ ବୋଧେ? ଆଜ୍ଞା। ଆଉ ଏଥରକ କୁଆଡେ ବୁଲାବୁଲି କରିବା ପାଇଁ ଯୋଜନା କରୁଛନ୍ତି କି?
ନାଇଁ ସେମିତି କିଛି ଜଣ ନାହିଁ ଯଜନାାରେ ଛୋଟ ପିଲା ଅଛି। ସେମତି ଘରକୁ ଯିବାର ଟିକେ ଅଛି ଆଉ।
ଆଜ୍ଞା ଆମେ ତ ଭାବୁଥିଲୁ ଏ ସରି କପିଳାସ ସାଙ୍ଗ ମାନଙ୍କ ସହିତ ଯିବୁ। କୁଆଲି।
ଆଜ୍ଞା କେବେ ଯାଉଛନ୍ତି କପିଳାସ?
ଏଇ ଆର ମାସରେ ଦଶ ତାରିଖ ବେଳକୁ। ସେ ସାଙ୍ଗ ମାନ ବାଧ୍ୟ କରିୁଥିଲେ ତାଙ୍କ ସହିତ ଯିବୁ ଆଉ ମୁଁ ବି କେବେ ଯାଇନି କପିଳାସ ବହୁତ ଭଲ ଲାଗିବ ଗଲେ। ବୁଲାବୁଲି କରିକି ଆସିବୁ।
ଆଚ୍ଛା ଆପଣ କେବେ ଯାଇନାହାନ୍ତି ନଣୀ କେବେ ବି ଯାଇନି ମାନେ ସେ ସୁଯୋଗ ମତେ ମିଳିନି ଆଜି ପରିନ୍ଦ୍ର ଠାକୁର ତା ଡରି ବି ଲାଗିନି।
ଆପଣ ପୁରୀ ତ ଯାଇଥିବେ ନା ପୁରୀ ଯାଇନାହାନ୍ତି?
ପୁରୀ ଯାଇଛି। ଆମର ଯୋଉ ବାହାଘର ପରେ ମୁ ଯାଇଥିଲି ଫ୍ୟାମିଲି ତାପରେ ହଜବେଣ୍ଡଙ୍କର ମୋର ବି ଯାଇଥିଲୁ।
ଆଜ୍ଞା ପୁରୀର ପରିବେଶ କେମିତି କଣ ଆପଣଙ୍କୁ ଲାଗିଲା? ଆଜ୍ଞା।
ପୁରୀ ତ ବହୁତ ଭଲ ଯେତେ ଥର ଗଲେ ବି ଆମକୁ ଯିବାକୁ ବହୁତ ଇଛା ହଉଛି।
ଆଜ୍ଞା।
ଏ ଟିକେ ମନ୍ଦିରରେ ଟିକେ ବହୁ ଭିଡ ରୁହନ୍ତି ସେରା କେବେ ଦର୍ଶନ ଠାକୁରଙ୍କୁ ଆମର କରିହୁଏନି। ଆଜ୍ଞା ଆଜ୍ଞା ଭୁଲିଛି। ଏବେ ଯାଇଥିଲୁ ଆମେ ଏଇ ଦି ମାସ ଦି ମାସ ପୂର୍ବରୁ ଯାଇଥିବା ମୋ ଫ୍ୟାମିଲି ପୁରୀ ଯାଇଥିଲୁ ପୁରୀ ପାଖରେ ଗୋଟେ ଆମ ନୂଆ ସମୁଦ୍ର ମୁଁ ଇଏତ ସେହି
ଆପଣ ଟିକେ ଭଏସ୍ ଟିକିଏ ସ୍ଲୋ ଆସୁଛି ଟିକେ ଜୋରରେ ଆହୁରି କହିବେ। ଆଜ୍ଞା।
ହଁ ଯୋଉ ପୁରୀ ଯାଇଥିଲୁ ସମୁଦ୍ର କୂଳ ଯାଇଥିଲୁ ଆମ ଫ୍ୟାମିଲି ସବୁ ଯାଇଥିଲୁ ଆସିଲୁ ସେଠି ବୁଲାବୁଲି କରିକି କିନ୍ତୁ ଠାକୁରଙ୍କ ଦର୍ଶନ କରିପାରୁନଥୁଲା ବି।
ଆଚ୍ଛା ଏବେ ତ ପ୍ରାୟ ଏବେ ବାହୁଡ଼ା ଟାଇମ୍ ବି ବହୁତ ଭିଡ଼ ରହୁଥିବ।
ଆଜ୍ଞା।
ଆଜ୍ଞା ମୋର ଅନା ସାଙ୍ଗ ବି ଅଛନ୍ତି ପୁରୀରେ ହଁ ଏଇୟା ଆମର ଜାନୁଆରୀ ମାସ ଆଡକୁ ଯାଇଥିଲୁ ସାଙ୍ଗ ମାନଙ୍କ ସହିତ। ସମୁଦ୍ର କୂଳ ବୁଲିବାକୁ ସେଠାରେ ରହିଥିଲୁ ଗୋ ଗୋଟେ ଦିନ ହୋଟେଲରେ ତା ପରଦିନ ଠାକୁର ଦର୍ଶନ କରିକି ଆସିଲୁ ଆଉ
ହୁଁ ଯଦି ଯିବେ ଆପଣ ରହିବେ ତାପର ସକାଳୁ ଯଦି ଦର୍ଶନ କରିବେ
ଆଜ୍ଞା ରାତି ଚାରିଟା ପୁରା ପାଞ୍ଚଟା ବେଳକୁ ଯାଇଥିଲୁ ସେତେବେଳେ ଟିକେ ଭିଡ କମ ଥାଏ। ଆଜ୍ଞା।
ଆମ ସେମିତି କେବେ ଆମେ ଯାଇନୁ ଯେହେତୁ ଫ୍ୟାମିଲିରେ ରହୁଛୁ। ଯାଇପାରିଲି ଯାଇଥିଲି ଯାଇ ହବ କିନ୍ତୁ ଘର ଦେଖିବାକୁ ପଡୁଛି। ତ ମୋର କିନ୍ତୁ ବହୁତ ଇଚ୍ଛା ଯେ ସଖାଳୁ ଟିକେ ଜଗା ଦର୍ଶନ କରିବାକୁ।
ଆଜ୍ଞା ଆଜ୍ଞା ଆଉ ଆପଣଙ୍କ ହଜବେଣ୍ଡ କଣ କରନ୍ତି?
ଆମର ଏଇଠି ଅଛି ଦୋକାନ ସବୁ ଅଛି ଆଉ।
ଆଜ୍ଞା ଆଉ ଘରେ କିଏ କଣ ଅଛନ୍ତି?
ଘରେ ନଣନ୍ଦ ଅଛନ୍ତି।
ଆଜ୍ଞା।
ନଣନ୍ଦ ସ ସିଏ ଟିଉସନ କରୁଛନ୍ତି ପିଲାଙ୍କୁ ଏବେ। ସେ ଗୋଟେ ଆମର ହଁ ସେଇଠି ସେଟା ଭଲ ଭଲ କରନ୍ତି ସେ।
ଆଜ୍ଞା ଆଉ ଘରେ ବାପା ମା
ହଁ ଆସୁନାହାନ୍ତି।
ଆଜ୍ଞା। ଆଉ ଆପଣ ବାପ ଘରୁ କେବେ ଯାଇଥିଲେ ବୁଲିବାକୁ?
ହଁ ଯାଇଥିଲି
ଆପଣ ଭଏସ୍ ଟିକେ ସ୍ଲୋ ଆସୁଛି।
ଏବେ ଶୁଣିଲେ, ମୁଁ ସାତ ମାସ ହେଲା ଯାଇଥିଲି ଆଉ ଯାଇନାହିଁ ଘରକୁ।
ଆଜ୍ଞା ଏଥର ରଜରେ କୋଉଠି ବାପା ଘରେ ଥିଲେ ନା ଶାଶୁ ଘରେ?
ହଁ ଶାଶୁ ଘରେ ଥିଲି। ରଜରେ ଶାଶୁ ଘରେ ଥିଲି ବାପ ଘରକୁ ଯାଇ ହଁ ପିଠାପଣା ସବୁ ହେଇଥିଲା।
କୋଉ କୋଉ ପିଠା ଆପଣ ବନେଇ ଜାଣିଛନ୍ତି? ଆଜ୍ଞା ଆପଣ ତାହେଲେ ବଡ ଆଜ୍ଞା।
ହଁ ମତେ ପୋଡ ପିଠା ବହୁତ ଭଲ ଲାଗେ, କ୍ଷୀର ପୋଡ଼ ପିଠା ଆପଣ ଖାଇଛନ୍ତି?
ଆଜ୍ଞା ଆଜ୍ଞା ମତେ ବି ବହୁତ ଭଲ ଲାଗେ। ଆମ ଘରେ ତ ଅନ୍ୟାନ୍ୟ ପିଠା ମଧ୍ୟ ହୁଏ। ଆମର ଏ ରଜରେ ଆମର ଗେ ସେଠି ଆମ ଗାଁରେ ବହୁତ ଭଲରେ ପାଳନ ହୁଏ। ଆମର ଗାଁରେ ସମସ୍ତେ ମିଶିକି ପିଠାପଣା ତିଆରି କରନ୍ତି। ବିରି ପିଠା, ମଣ୍ଡା ପିଠା ଆରିସା ପିଠା, ଚକୁଳି ପିଠା, ଅନ୍ୟାନ୍ୟ ଏମିତି ପିଠା ହୁଏ। ସବୁ ସମସ୍ତେ ଫ୍ୟାମିଲି ରିଲେଟିଭ୍ ଆସନ୍ତି ବହୁତ ମଜା କରିଥାଉ।
ବହୁତ ଭଲ।
ଆଉ ଆପଣ ସିଆଡେ ଦଶହରା ଆପଣ ପାଳନ ହୁଏ?
ଆମର ଦଶହରା ହଉଚି ପର୍ବ। ହାଲୋ। ହାଲୋ।
ହାଲୋ।
ଆମର ଦଶହରା ଦଶହରା ଟା ହଉଚି ଆମର ପର୍ବ।
ଆଜ୍ଞା।
ସେଥିିପାଇଁ ଆମର
ଆଜ୍ଞା ଆପଣ ଟିକେ ଜୋରରେ କହିବେ ଭଏସ ଟିକେ ସ୍ଲୋ ଆସୁଚି।
ସୁଭୁନି ଆପଣଙ୍କୁ?
ହଁ ଶୁଭଜି ଟିକେ ସ୍ଲୋ ଅଛି ଆଉ। ଠିକ ଅଛି, ଠିକ୍ ଅଛି। ଚଳିବ, ଆପଣଙ୍କ ଏଠି ମେଢ ହୁଏ?
ହଁ ମେଢ ହୁଏ। ମେଢ଼ ହୁଏ, ବହୁତ ମାନେ ହ
ଆପଣ ଆପଣଙ୍କ ଘର ଭୁବନେଶ୍ୱର ନା କଟକ?
ଆଉ ଶାଶୁଙ୍କ ଘର ଭୁବନେଶ୍ଵର ଆମ ଘର ପାରାଦୀପ୍।
ଆଚ୍ଛା ଭୁବନେଶ୍ୱରରେ ତାଲେ ଭଲ ଏ ଆମେ ମୁଁ ତ କେବେ ଯାଇନି ଆମର କଟକରେ ଭଲରେ ଧୁମଧାମ ପାଳନ ହୁଏ। ଭୁବନେଶ୍ୱର କେବେ ଯିବା ଆଉ।
ଆସନ୍ତୁ ଏଇଥର ଦେଖିଯିବେ ଆଉ।
ଆଜ୍ଞା। ଆଉ ଆଜି ସକାଳେ ଦିନରେ କଣ ଖାଇବାକୁ ହୋଇଥିଲା?
ଆ ଦିନେରେ ହେଇଥିଲା ଆଜି ଶନିବାର ଅଛି ତ ଅରୁଆ ଭାତ ହେଇଥିଲା, ଡାଲମା ହେଇଥିଲା। କାଙ୍କଡ ଆଳୁ ଭଜା ହେଇଥିଲା, ଆଜ୍ଞା ମୁଁ ବନେଇ ଥିଲି।
ଆଜ୍ଞା ଆମର ବି ସେଇ ଅରୁଆ ଭାତ ଡ଼ାଲମା ଭଜା ହେଇକିନା ହେଇଥିଲା।
ହୁଁ।
ଆଉ ଆପଣ ଆଜି ରାତିରେ କଣ ଖାଇବାକୁ ହେବ?
ରାତିରେ ହେବ ଆଜି ଆମର ତ ସବୁବେଳେ ହୁଏ କ୍ଷୀର ରୁଟି ଭଜା ହୁଏ। ପରଟା ଭଜା ହୁଏ‌।
ଆପଣ ରାତିରେ ରୁଟି ଖାଆନ୍ତି ନା ଭାତ ଖାଆନ୍ତି?
ଆ ମୁ ମୁଁ ଭାତ ଖାଏ ଆଉ ମୋ ହଜବେଣ୍ଡ ବି ଖାଆନ୍ତି କିନ୍ତୁ ଯେ ସେ ଶନିବାର ଖାଇବେନି ସେ ଆଜି ଖାଇବା ଅରୁଆ ହେଇଥିଲା ସରୁ ଖାଇବେ ଆଜ୍ଞା। ନାଇ କିଏ ଧଳନ୍ତି?
ଆଜ୍ଞା ଆଚ୍ଛା।
ସେଥିପାଇଁ ହଁ ସେ ସନି ତାଙ୍କର ସିଏ ଟିକେ ଠାକୁରଙ୍କୁ ବହୁତ ମାନନ୍ତି।
ଆଜ୍ଞା।
ନ ଶନି ଠାକୁର ଏସବୁ ମାନନ୍ତି।
ଆଜ୍ଞା ମୁଁ ବି ଆମ ସମସ୍ତେ ପରିବାର ମିଶିକି ପାଣି ଢାଳିଦଉ।
ଭଲ କଥା ହଁ ମୁ କେବେ ଢାଳିନି। ଭାବୁଚି ଏ ଯୋଉ ଆମର ଆଗ ବର୍ଷ ଆଉଚି ସେ ବର୍ଷ ମୁଁ ପାଳିବି ଆଉ।
ନିହାତି ଢାଳିବେ ଆଜ୍ଞା ଏ ତ ବହୁତ ଭଲ କଥା। ଆପଣ ବୋଲଲାମ ପାଣି ଢାଳିଚନ୍ତି ଶିବଙ୍କ ଉପରେ ଯୋଉ ଢଳା ଯାଏ।
ହଁ ହଁ ଢାଳିଚି।
ଆପଣ କୋଉଠି କୋଉଠି ଯାଆନ୍ତି ଢାଳିଆକୁ?
ହୁଁ ମୋର ଆପଣ ଜାଣିଚନ୍ତି ତୀର୍ଥଲ ଜାଣିଚନ୍ତି ଜଗତସିଂହ
ଆଜ୍ଞା ଆଜ୍ଞା।
ତୀର୍ତେଲରୁ ଗୋଟେ ମହାନଦୀ ଅଛି, ବହୁତ ବଡ ନଦୀଟେ।
ଆଜ୍ଞା।
ସେଇଠୁ ଉଠାଏ ଆମ ଆମ ବାପ ଘର ଗାଁ ମନ୍ଦିର ଅଛନ୍ତି ଜଗନ୍ନାଥ ଠାକୁର ଅଛ
ଆଜ୍ଞା ଆମେ ତ ପ୍ରାୟ ସାଙ୍ଗମାନେ ମିଶିକି ଯାଉୁ କପିଲାସ। ଢ଼ାଳିବା ପାଇଁ।
କପିଳାସା ଆପଣଙ୍କ ଘର ପାଖରେ କେତେ କିଲୋମିଟର?
ତଥାପି ପଚାଶ ପଞ୍ଚାବନ ଭଳିଆ ହେବ।
ଆଚ୍ଛା।
ଆଜ୍ଞା ବୋହୁତ ବାଟ ଟିକେ ହୁଏ କିନ୍ତୁ ଠାକୁରଙ୍କ ଦର୍ଶନ ଇଏରେ ଜଣା ପଡ଼େନି।
ଠାକୁରଙ୍କ ଦର୍ଶନରେ ଜାଣି ହଉନଥିବ ଆଉ।
ଆଜ୍ଞା ଠିକ ଅଛି ଆପଣ କହୁଥିଲେ ଯିବେ ସନ୍ଧ୍ୟା ଦେବା ପାଇଁ। ମୁଁ ବି ଯାଉଛି ସନ୍ଧ୍ୟା ଦେବ ଆଜ୍ଞା ଠିକ୍ ଅଛି।
ଠିକ ଅଛି ଆଜ୍ଞା ଧନ୍ୟବାଦ ଆପଣ ସ କଥା ହେଇ